କାକରା ପିଠା ନା ହେଇନି। ଆଉ କଣ କହୁଚ ଭଲ ସବୁ?
କିଛି ନାହିଁ ସବୁ ଭଲ ଆଉ କଣ।
କଣ କରିବା ଆଉ ଭ
ତମ ମୁଣ୍ଡ, ତମ ମୁଣ୍ଡ, ତମ ମୁଣ୍ଡ ଖରାପେକି?
ଅଭଲ କଥା ଟିକେ ହଁ। ଅନା ଏମିତିରେ ଜାଣିଥିଲୁ କ କହିବି ଜାଣିଥା। ତୁମାନେ ପଇସା ରାକୁ କଣ ଭାବୁଚୁ ପାଣି ଇଏ ଭସେଇ ଦବୁ ପାଣିରେ। ଆମର ଶୁବୁଚିନା କଣ
ଆଉ ତମଆଡ଼େ କେମିତି କଣ ବର୍ଷା ପାଗରେ ଏଇଭଳି ପାଗରେ ତମେ କଣ ଭୋଜନ କରିଛ ଟିକେ କହିଲ ମ
ଆମ ଗାଁରେ ଯୋଉ ବର୍ଷା ଚାଲିଚି ବର୍ତ୍ତମାନ ଲଘୁଚାପ ସେଇ ଲଘୁଚାପ ତାପରେ ଆମ ବହୁତ୍ ଅସୁ ବିଧାରେ ପଢ଼ୁଛୁ ମାନେ କିଛି ଗାଧେଇବା ପାଇଁ ହେଲେ ଡ୍ରେସ ପ୍ୟାଣ୍ଟ ସବୁ ଯୋଉ ବସ୍ତ୍ର ଗୁଡିକ ଆମର ପାଗକୁ ସୁ
ତାଙ୍କର ହେଲା।
ଯାହା ଦ୍ଵାରା କି ଆମ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇ ପାରେ ତେଣୁକରି ସେ ତେଣୁକରି ସେଥିପାଇଁ ଟିକେ ସତର୍କ ରହିବା ଆମେ ବର୍ତ୍ତମାନ ଟିକେ ଗାଧୁଆ ପାଧୁଆ ପ୍ରତି ଇଏ କରିଦେଇଛୁ ବନ୍ଦ କରିଦେଇଛୁ ଉଁ। ଗାଧଉଛୁ। ତା ପରେ ଡ୍ରେସ୍ ପ୍ୟାଣ୍ଟ ଟିକେ ଜଲଦି ଶୁଖୁନିବି ଏଇ ସୁ କିନ ନ ଶୁଖିବା ଦ୍ଵାରା ଆମ ଦେହରେ କିଛି କାଛୁ କୁଣ୍ଡିଆ ବି ହେଇପାରେ।
କେଜାଣି। ଏତେ କେତେ ହଜାର ଏତେ ତ ଆଉ କଣ କଣ ହଉଛି କହିଲ?
କହିଲି ତମ ଦେହରେ କେବେ କଣ କିଛି ଚର୍ମ ରୋଗ ହେଇଛି?
କାଲି ଅ ପୂର୍ବରୁ ତମର କୁଣ୍ଡିଆ ଛଡା କିଛି ହେଇନି ତମର କଣ ହେଇଛି ଯାଦୁ ଫାଦୁ ଦେଇଛି କି? ତୁ ଅ ତୁ ଅପଲୋ ସାରିଲା ପରେ ଦି ଦିନ ପରେ ମୁଁ ଅପଲୋ ହେଇଛି ସେତବେଳୁ ମାଛି ଦୋସହେଇଛି ନାଁ ହେଇନି? ଦିଦିନ ହେଲା ତୋ ମୁଣ୍ଡ ଖରାପରେ ହଁ ତମେ ଗୋଟେ ମାଷ୍ଟରସେପ ହବ ମତେ ଲାଗୁଛି ଜାଣିଲୁକି ନାଇଁ।
ଆଁ?
ତଣ ପଇସା ମତେ ଗୋଟେ ମାଛି ଦୋଷ ହେଇ ମୋତେ ଲ ତମ ବା ଦି ଟଙ୍କା କାଟି ପାରିବୁ। ତମେ ଯଉ କଥା ହଉଛ ତମର ଯୋଉ ପଚାର ପ୍ରଶ୍ନ ଦିଆଲାହଉଛି ଜାଣିଛ ନାଇଁ?
ହୁଁ ହୁଁ ଏ ସେଇଟା ତ ମାନେ ମୁଁ ଭାବୁଛି ଟିକେ ଦୂରରେ ମାନେ ଛୁଆଁଛୁତି କରନି ରେ ଆରେ ତୋ ପାଖରେ ଯିଏ ଅଛି ଆ ତାକୁ କହୁନୁ ଏ। ଛୁଆଁଛୁତି କରନି ତା ସ ଯାହା ଭାଇ ଘୁଞ୍ଚିଯା ମାଛି ଦୋଷ ହେଇଛି ତା ଠି ହିଁ।
ହଁ ବେ ହାଲୋ।
ହଁ।
ଆ ହରି ଆଉ କଣ ହେଇଛି କହ ଆତ ବହୁତ୍ ଭଲ। ଝିଅପିଲାଙ୍କର ପୁରା ଏକ୍ସେ ଏକ୍ସେ ଏକ୍ସେ ସେରା ଗୁରେ ଏ ନିଆଁ। ହଁ ବୁଲିଯିବା କିନ୍ତୁ ଗୋଟେ ଚିଲାଉଛି ଲୋକ ଅଛନ୍ତି ବଲ ବଲ ହଉଛନ୍ତି ମାନେ କଥା ଠିକ୍ ସେ କରେଇ ଦଉନାହାଁନ୍ତି। ଆ କଣ କରିବି ମୁଁ ଜାଣି ପାରନି ମୋ ମୁଣ୍ଡ ଗଣ୍ଡି ସବୁ କାମ ମାନେ କାମ କରୁନି କିଛି।
ଆଉ ଦୁଇଟି ଗାଡି ଆଣ ନହେଲେ ଗୋଟେ ଗାଡି ଆଣ ଯିବା କୁଆଡେ ଗୋଟେ ବୁଲି।
ପଇସା କିଏ ଦବ ତୁ?
ପଇସା କଣ ଏଇଠି ଯାଇ ଭେରେ ଚାଲୁନୁ ଚାଲି ଚାଲିଯିବା ଚାଲ୍ ଭେରେ ଏଇପଟୁ କୋଉପଟୁ ବୁଲିକି ଖାଇବା।
ଆଉ?
ଆଉ କଣ ପଚାରିଲି ଗୋଟେ କହିବୁ ନା ଆଉ। ଆରେ ରହ ଟିକେ ଏରା କଲ କରୁଛନ୍ତି ମ।
ଦେଲା ଗୋଟେ।
କକ?
ଏତି ଯାନ୍ତି ତମ ଯୋଉ ବିଲ ଯୋଉ ଗୋଟେ ଠିଆ ହେଇଛି ଗୋଟେ ଏଇ ହଁ।
ଆରେ ପିଲାମାନଙ୍କୁ ଟିକେ ମ
ପା ପିଲେ ପାଟି କରନି ପିଟିବି ପିଟିବି ସବୁ ବୁଲେଇ ବୁଲେଇ ପିିଟିବି ନହେଲେ।
କି ଅଛି କିରା କାମ ଲଗେଇ ଦେଢ କୋଟି ମାସକୁ ଦେଢ କୋଟି। ମାସକୁ ଦେଓ କୋଠି ପାଉଛି ମୁଁ କିଣିକି ଲଗାହଉଛି କାମରେ ଆଉ କଣ କରିବା।
ହୁଁ ହୁଁ ହୁଁ।
ତା
ଆଉ ଏଇ ପିଲାଟିକୁ ଚାମୁଡି ଯାଇ
ହ୍ୟାଲୋ। ଗଡେଇଲେ ସେ ଯୋଉ ମାଡ ପଡିବ ମାଳ ହ୍ୟାଲୋ। କଲ କର। ଆଉ କଣ କହୁଛ କୁହ ଭଲ କଥା କୁରା କୁହ ଏମିତି କଣ ହଉଛ।
ହଁ ସେଇଟା କଲ କର।
ସେପଟେ ସବୁ ମାନେ ମ କଣ କେମିତିଆ ଜାଗା ଯୋଉ ପାହାଡିଆ ଅଞ୍ଚଳ ନା ସବୁ ଗଛ ପତ୍ର ଯୋଉ ଏତେ ସବୁ ମାନେ ସବୁ ସେପଟ ଏରିଆ ବିଷୟରେ ସବୁ ଟିକେ ଜଣେଇଲ ମତେ ଟିକେ କହିଲ ସବୁ କହ?
ଏପଟ ଏରିଆ ବିଷୟରେ ଖାଲି କହିବି ଖାଲି ଭାଲୁ ବାଘ ଶିଆଳ ହରିଣ ହଉ ସବୁ ଜିନିଷ ଆଡେ ଅଛନ୍ତି କଣ କହିବି ଖାଲି କ? କିଛି କିଛି କହିଲା ଭଳିଆ ଜିନିଷ ନାହିଁ ତୁ ତ ଜାଣିଛୁ ଆଡେ କଣ କଣ ଅଛନ୍ତି।
ବେରା ବେରା
ଜାଣିଚୁନା ଜାଣିଚୁନା ମୁଁ କିଏ?
ଅଛ
ବୁଲେଇ ବୁଲେଇ ପିଟିବି ଜାଣିଛି ନା ହ ମୁଣ୍ଡ ଖରାପ କରୁଚୁ।
କହିଲେ ଆରେ ମଝିରେ ଗୋଟେ ବାଘଡ଼ ପଳେଇ ଆଇନଥିଲା କି?
ହଁ।
ଏଇ ଯୋଉ ତା ଧରି ପାରିଲାନି ସେ କୁଆଡେ କଣ ଗଲା ମାନେ ଏମିତି ଚକମା ଦେଇ
ଆଁ କଣ କରିବା କଲା ଭଳିଆ କିଛି ଜିନିଷ ଆଜିକାଲି ଏଠା ନାହିଁ ହେଲା।
ମୁଁ ଭାବୁଛି ଗୋଟେ ଯୋଉ ମସୁରୀ ଦେଖିଛି ମସୁରୀ। ସେ ଯୋଉ ବାଘ ଭାବୁଛି ଗୋଟେ ଫାଶି ଜାଲ କହୁଛି ଯୋଉ ଖଇରା ଫାସ ସେଇଟା ଖଇରା ଫସଲ ଥିବ ଧ ତା ଗୋଡ଼ଟାତ ଲାଗିଯିବ ସେ ଟାଣି ଉତାରି ହେଲା ବେଳେ ମସୁର ଟା ଧରି ତା ଉପରରୁ ଡେଇଁ ପୁଡିବି ତାଠୁ ମସୁର ରେ ଗୋଡେଇକି ଚାପିଦବା।
ହଁ।
ଚାପି ଏଠି ବାଘ ତାପରେ ରହିଲା ଆଉ।
ତ ମୁଁ ଚାପି ଦେବ ତାନ୍ତର ଯଦି। ସେ ଜାଣିଛ ନାଇଁ ସେ ତତେ ମାନେ ତୋଭଳିଆ ଲୋକଙ୍କୁ କଳେ। କରେ ମାନେ ମାନେ ଯତେ କାମୁଡି ଦବ ତ ତାର କଳେ ହବ ବୁଝିଲୁ।
ଏମିତି କିନ୍ତତି ମତେ ଖାଇଲା ବେଳେଆ ଆ ଆଜିକାଲି ଏମିତି ବାଘ ନାହାଁନ୍ତି।
ତୁ ଜାଣିନୁ କୋଉ ଭଳିଆ ବା କୋଉ ଭଳିଆ ପ୍ରକାର କୋଉ କୋଉ ପ୍ରକାର ବାଘ ମାନେ ଏଇ ଦେଶର ଆମ ଓଡିଶା ଆମ ଗ୍ରାମରେ ଏକଭଳିଆ ବାଘ ଅଛନ୍ତି ତୁ ଜାଣିଲେ ତମୋ ପାଦ ତଳୁ ମାଟି ଖସିଯିବ।
ହୁଁ ଆମ ଓଡିଶାରେ ଯୋଉ ସୁନ୍ଦରବନରେ ତ ମାନେ ବାଘ ଅଛନ୍ତି ନା କଣ ପରା?
ହଁ ଆମ ଓଡିଶାର ସୁନ୍ଦର ବନ ସୁନ୍ଦର ଅସୁନ୍ଦର ସବୁ ବନରେ ବାଘ ଅଛନ୍ତି। ଖାଲି ଏଇ ବନରେ ନାହାନ୍ତି।
ଆମ ଆମ ଗାଁ ପାହାଡକୁ ତ ପଳେଇ ଆସିଥିଲା ଗୋଟେ ବାଘ ଟେ ଆଉ ରହୁଥିଲା।
ତମ ଗାଁ, ତମ ଗାଁ ପାହାଡ ଖାଲି ବାଘ ରହୁଛନ୍ତି ଆଉ।
ଆ ଫଳିଗଲା ଗୋଟେ।
କଳି ଯା ତମେ ଯାତ୍ରା ଯୋଉ ଦେଖଉଛ କଣ ଦେଖଉଛ।
କହିଲି ତମ ଟିକେ ମୁଣ୍ଡ ଫୁଣ୍ଡ କାମ ଦୋଉନି ସ୍କୃ ଢ଼ିଲା ଅଛି କି?
ସାର୍ ଭଡ ବଡ ମାଇ ଯାଣିଛନା ମୁଣ୍ଡ
ନା ବନ୍ଧୁ କଥା ହବା ଭାବୁଛି କଣ କହିଲୁ, ଏ ଯୋଉ ମାଚିସ଼୍ ଥୁଆ ହେଇଛି ଆଉ ତାରି ପ୍ରଭାବ ତ ଆଉ।
ଆ?
କହିଲି ଯୋଉ ମାଚିସ଼୍ ଥୁଆ ହେଇଛି ତାରି ପ୍ରଭାବ ସବୁ।
କିଛି କାହାର ପ୍ରଭାବ ନୁହଁ ଦେଖ ତମ ମୁଣ୍ଡ ଖରାପ ହେଇଛି ଆ ସତଟା କହିଲ?
ନାଇଁ ନାଇଁ ହେଇପଟେ ଚାଲୁନୁ ଟିକେ ଯୋଉ ମହାପାଠ ଆଉ ସେ ଟିକେ ବୁଲିକି ପଳେଇ ଆସିବା ସେଇଠି।
ବୁଲିକି ଆସିବ?
ଚାଲୁନ।
ହେଟା ବୁଲି ଲାଭ କଣ କହ?
ହେଠି ତତେ ବୁଦା ପକେଇବି ରେ।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
ହୁଁ
ଆଉ ଆଉ କଣ କହୁଛୁ କହ?
ଦେଖେ ଆଉ ଗୋଟେ ଏମ୍ପ୍ଲୋଇ ପଳୀ ଅଇଲା। ଏଟା ତମ ଏମ୍ପ୍ଲୋଇ ଟା ନା କଣ?
ଏଇଟା, ଏଇଟା ମୋର ଜିଗର କା ଟୁକୁରା ନୁହଁ, ଏଟା କୁକୁର ଟା କହିଲେ ଚଳେ।
ଆରେ ତମ ଏମ୍ପ୍ଲୋଇ ଟା ବା ଏମିତି କଣ ହୋଉଛୁ?
ଏ କୁକୁର୍ ଟା।
ମୁଁ ଶୁଣିଛି ତମେ କାଳେ ପୁରା ଘନିଷ୍ଠ ଏମ୍ପ୍ଲୋଇ? ମାନେ ପୁରା ମିଶାମିସି ଗୋଟେ ଦୁଇଟି ଶରୀର ଗୋଟିଏ ଆତ୍ମା ଏଇଭଳିଆ ଏମ୍ପ୍ଲୋଇ ପୁରା ଇଏ।
ଜିଗର କା ଟୁକୁଡ଼ା ଗୋଟେ ନଥାଏ ଏଇଟା ସେଇଟା ବା।
ହଁ ଏଇଟା ଚାଲି ଚାଲି ଆଉଛି ନାଲିଆ ଟା ଯାଣା ପଡୁଛି ଆଉ।
ଢୁଙ୍ଗା ନାଲିଆ ଆଉ, ଟିକେ ଅଳ୍ପ ତଳ୍ପ ନୁହଁ ଆଉ।
ହୁଁ ତା ପଚାରିଲୁ ଯୋଉ ପଇସା ତ ଯୋଉ ଉଠେଇଲା ସବୁ କଣ କଲା ସବୁ?
ଆ ହଁ ଏଗାରଶହ ଟଙ୍କା ଖାଇଦେଲ କିଛି ଦେଇ ପାରିଲନି ଟଙ୍କା ଟା ହାଣ୍ଡ ବର୍ କରିପାରିଲନି? ଆଁ।
ଫାଷ୍ଟ ଉଠିଲା, ଫାଷ୍ଟ ସାତଶହ ଟଙ୍କା ତାପରେ ପଛେ ଏଗାର ଟା ସବୁ ପଇସାରା କଣ କଲା ସବୁ ତା ପ
ଆରେ ଯା ଯା ଯ ଦଇଶହ ଟଙ୍କା ଆଣିବୁ ଯା
ମାନେ ଇଆଡେ ମାଗଣା ପଇସା ଖୁଆଇ ଦେଇେଇ କହୁଛୁ ମୁଁ ଦେଲି?
ଆରେ ତିନିଶହ ଟଙ୍କା ରିଚାର୍ଜ କଲି ଏଟା କିଏ କଲା?
ତିନଶହ ଟଙ୍କ ତୁ ତୋ ପାଇଁ କଲୁ ନା ମୋ ପାଇଁ କଲୁ? ଏଇଟି ଟାଟା ର କାମ ଦେଖୁଛୁ?
ତୁ ଯେବେ କରିଥିଲେ ଯାହା ହେଲା ଆମେ ହେଟା ହେଇ ନେଇ ନେଇଥାନ୍ତୁ ନା ହାଲ୍ କା। ଆଉ ଯୋଉ ପଇସା ରଖିଚୁ ଏଇ ଚିଲର ଭିତରେ ପଇସା ରଖିଜୁ
ହଉ ଯା ହେ ପଇସା ଆଣେ ତାହେଲେ। ମାନେ ପଇସା ଦେଲୁନି ଟଙ୍କା ଡେ ମାନେ ଷୋହଳଶ ଟଙ୍କା ଇନକମ୍ କ
ଷୋହଳଶ କିନ୍ଦି ଅଠରଶ ଟଙ୍କା।
ହଁ ଅଠରଶ ଟଙ୍କା।
ମାନେ ପଇସା ତମର ନାଇଁ ଗାଡରେ ପୁରା ଗାଡ ରେ।
ହଁ ବା।
ଗାଡରେ ପୁରେଇ ଦେ ପଇସା ତକ ନେଇକି ଆରେ ଆଠିଣି ଟେ ଏ ପର୍ଯ୍ୟନ୍ତ ଦେଇନି ଯା ଦୁଇଶହ ଟଙ୍କା ଧରିଗି ଆ।
କାଲି ଯଉ ଗିଳିଲୁ
ତ ମୁଁହ ନାଜ ନାହିଁ ତୁ କୁକୁର ମୁତୁରେ ତ ମୁଁହରେ ହେ ବରା ଦେଖଉଚୁ ମତେ। ବରା ଦେଖଉ ତ ମୁଣ୍ଡ ଖରା ବରା ଦେଖୁଛୁ ମାରିବି ଭଡ ଭଡ଼
ବରା ଖାଇବ ବରା।
ଆଉ ଆମ ଯଉ ଆମ ଢେଙ୍କାନାଳ ଫେମସ କଣ ବରା?
ଏ ଭାଷା କହନି ହଁ ବରା ବରା ଫେମସ ବରା।
ଆଉ କୋଉଠି ଗୋଟେ ଦହିବରା ନୁହଁ କି।
ଦହିବରା ବରା ସବୁ ତ ଆଉ କଣ ନ ହୁଏ ଖାଲି କହିଲୁ।
ହୁଏ ଯେ ମାନେ କୋଉ କୋଉ ଏରିଆ ରେ କଣ କଣ ଗୋରେ ଏମିତି ଫେମସ ନଥାଏ ଗୋରେ ଗି। ଆମର ଏମିତି ବରା ରସଗୁଲା ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଜାଗାରେ ଦହିବରା ଏମିତି ଆଉ।
ହଁ।
ଆରେ ମୁଁ ଭାବୁଛି ଥରେ ମାନେ ଏଇ ହାପିଡୁ ଏଇ ସରି ଏ ଯୋଉ ପିଲାଟା ବସଚି ସେ ଯେତେବେଳେ ପଇସା ଦବ ଯାଇକି ଥରେ ଖାଇକି ଆଇବା ଆମ କଣ କହିଲୁ ସାଲେପୁର ରସଗୋଲା। ସାଲେପୁରୁ ପକୁଡ଼ି ଦିଟା ଖାଇକି ଆଇଥାନ୍ତେ।
ଏ ଦେଲା ଭଳିଆ ଲାଗୁନି ତୁ ଶୁଣୁ ତୁ କିଆଁ ତାର ଖାଇ ବୁଲଉଛୁ କିରେ।
ସେ ଯୋଉ ମାଗାଣ ତ ଇମ୍ପ୍ଲଟା ଖାଇ ଦେଇ କି ପଇସା ତଙ୍କ ନେଇକି ପଳଉଛି। ମିଶିଲା ବେଳେ କହିବୁ ମୁଁ ମିଶିଚି।
ବେ ଶଣ ତ ଅକାତ କେତେ କହ ଆଗ।
ଓକାତ ଦେଖିଲୁଣି ଆଉ।
ଆରେ ବେପାରୀ ଆରେ ବେପାରୀ ତ ଅକାତ କେତେ? ରାତିରେ ବେପାର କଲେ ଚଳୁଚୁ ରାତିରେ ବେପାର କଲେ ଚଳୁଚୁୁ ବା।
ଆବେ ରହ।
ଏଇ ତୁ କଣ ପାଇଁ ବାଲୁ ବାଲୁ ହଉଚୁ ହଁ ତା ମାରେ ଗୋଇଠା ଟେ ମାରେ ତାକୁ ସାଇଡ ରୁ
ଏ ଏମିତି କଥା କବୁ ଇଆଡେ ମାରିବୁ ଗୁଇଠା ଖାଲି ଠିଆ ଗୁଇଠା ମାରିବେ ତତେବେଳେ ଜାଣିଛୁ ନାଇଁ
ଏ ଭେମିଳି ହଉଛି ଏଇଟା
ଶୁଣୁ ମୋ ମୁଣ୍ଡ ଖରାପ କରିବୁନି ସଦାବେଳେ କହୁଛି ମୁଣ୍ଡ ଖରାପ କରିବୁନି। ଆ ହାଁ କି ମାନେ ମୁଁ ଜାଣିପାରୁନି ତୋ ପାଟିରୁ କଣ ବାହାରୁଚି ଜାଣିଚୁ କି ନାଇଁ ମୁଣ୍ଡ ଖରାପ କହିବୁ ଜା ହାଡ଼େ ସ ଇଏ କରିବୁ ଜା ହାଡ଼େ
ତୁ ଖାଇନୁ ସକାଳୁ ବୋଧେ ଜଣାପଇଲାଣି ଖାଇନୁ ନା ଝାଡା ହଉଛୁ?
ଜାଡା ହେବି ଝାଡା ହେବି କଁ ପାଇଁ?
ଆରେ ନହେଲେ ତୋ କାନରେ ଟିକେ ପକା ଏଇ ଇଏ ଦହି ପକା ଟିକେ ଘୋଳ ଦହି ପକା ଟିକେ।
ଏଇ ଦେଖିବୁ ପେଲିଆ ମଣିଷ ଦେଖିବୁ? ପେଲିଆ ମଣିଷଟେ କିଏ ଗୋଟେ ଆଉଛି ପେଲିଆ ମଣିଷଟେ ପେଲି ହେଇକି ଆଉଛି ଦେଖେ।
ଆ ତେଲିଆ ମଣିଷ ବା।
ଏଗୁଡ଼ାକ ମତେ ଆଖି ଦେଖିଆ ମିଛ କହିଲୁ ବୁଝିଲୁ।
ଆଉ କେମିତି ଦେଖୁଛୁ କୋଉ ପଟେ ଦେଖୁଛୁ ତାହେଲେ?
ଏ ଉଁ ଆଉ ଗୋଟେ କଣ ଆଜି ଏପଟେ ଦେଖୁଛିି।
ହଉ ଦେଖେ।
ହଁ
ଆଉ କଣ କହିବି କହିଲୁ କଣ କହିବି ଆଉ ସବୁ ଖାଇବା ପିଇବା ସବୁ ଭଲ ତାହେଲେ ଘରେ? ହଁ ଖାଇବା ପିଇବା ଭଲ ସବୁ ଦେଖିଆ ଆଉ ଭୟଙ୍କର ଭାବରେ ପ୍ରଚୁର ମାତ୍ରାରେ ଖିଆ ହଉଛି ଆଉ। ଆଉ ଘରେ ସବୁ ଭଲ? ଉଁ ହଉ ଯା ଏକାଥରେ। ହେ ହେ ହେ ହେ ଏମିତି କଲା ଭଳିଆ ଏଇଠି ଆମର କିଛି ଜାଗ ତ ନାହିଁ କଣ କରିଆ?
ଶୁଣୁ ତୁ ପାଖରେ ବସି ଭେସେଡି ହଉଛୁ କାଇଁ ସିଆଡେ ଯାଉନୁ ଘୁସୁଡୁନୁ ବେ।
ଆଉ କେତେ ସମୟ କି ସଇଲା ତ ଆଉ ରହ ମୁଁ କାଟେ?